ହ୍ୟାଲୋ।
ହଁ ହାପନ୍ତ
ଆଉ କଣ କରୁଥିଲ?
ବସିଇଥିଲି ଆପଣ କଣ କରୁଥିଲେ?
ଉୁଁ ମୁଁ ବି ସେଇୟା ବସିଥିଲି କିଛି ବି ନଥିଲା ଏମତି ମନେ ପଡିଲା ତ ମୁଁ ଆପଣଙ୍କୁ କଲ କରିଦେଲି। ଆଉ ଆପଣଙ୍କର ଏବେ ଦୈନନ୍ଦିନ ଜୀବନରେ କଣ ଚାଲିଛି?
ଦୈନନ୍ଦିନ ଜୀବନରେ କିଛି ବି ନୁହଁ ଯେମିତିକି କହିଥିଲି ମୁଁ ଆପଣଙ୍କୁ ଏହା ପୂର୍ବରୁ ପାଠ ପଢା ପଢି ଚାଲୁଚ ଏବଂ ମୁଁ ତ ଆଷାଢ ମାସରେ ଆର ମାସକୁ ଯାଉଛି ଆମ ଘରକୁ ପ୍ରଥମେ ତ ଆର ମାସରେ ଆଷଢ ମାସ ପଡୁଛି ଯେମିତି କିି ଆପଣ ବି ଜାଣିଥିବେ ରଥଯାତ୍ରା ରଥଯାତ୍ରା ଓଡିଶାର ସବୁଠୁ ପ୍ରସିଦ୍ଧ ରଥଯାତ୍ରା ହୁଏ ଯାାତକ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତିନି ଭାଇ ଭଉଣୀ ତାଙ୍କ ନିଜନ୍ ମାଉସୀ ମା ଘରଙ୍କୁ ଯିବେ ନଅ ଦିନ ପାଇଁ। ମହାଲକ୍ଷ୍ମୀଙ୍କୁ ଛାଡ଼ିିକରେ ତ ମୋ ଦୈନନ୍ଦିନ ଜୀବନରେ ମୁଁ ଯୋଉ ଆଷାଢ ମାସରେ ମୁଁ ଯୋଉ ଆମ ଘରକୁ ଯିବି ତ ସେଇ ବିଷୟରେ ଭାବିକରି ବହୁତ ମତେ ଏବେ ଅଛି କି ମୁ କେମିତି ଯୋଗା ଦର୍ଶନ କରିବି ବହୁତ ଖୁସି ଲାଗୁଛି।
ଯାହା ଆପଣଙ୍କୁ କଥାରେ ଶୁଣିକି ବି ଲାଗୁଛି ବହୁତ ଆପଣ ଖୁସି ଅଛନ୍ତି ଉତ୍ସାହ ଅଛି ଆପଣଙ୍କ ଭିତରେ ଆଗକୁ ଘରକୁ ଯିବା ପାଇଁ। ଯା ହ ଆପଣ ଭଲ ଆପଣ ପ୍ରତିବର୍ଷ ରଥଯାତ୍ରାରେ ଘରକୁ ଯାଆନ୍ତି ନା ଏଇଥ ଯାଉଛନ୍ତି ଖାଲି
ନାଇଁ ପ୍ରତିବର୍ଷ ସେଇ ସୌଭାଗ୍ୟ ମୋର ନାହିଁ ଯାହାଦାରା କି ମୁଁ ମୋ ସବୁ ବର୍ଷ ପ୍ରତିବର୍ଷ ମୁଁ ଆମ ଘରକୁ ରଥଯାତ୍ରାରେ ଯାଏ କିନ୍ତୁ ଏଇ ବର୍ଷ ମତେ ସେଇ ମିଳିଛି ସହଯୋଗ ଯାତ କି ଜଗାର ଡାକରା ପଡିଛି।
ହ
ସେଥିପାଇଁ ବୋଲି ଏଇ ବର୍ଷ ମୁଁ ଯାଏ ମୋ ଜଗାକୁ ଦର୍ଶନ କରିଲା ପରେ ଏବଂ ମୋର ଭଉଣୀର ଯୋଉ ମାମୁଙ୍କ ଭଉଣୀର ବାହାଘର ବି ଅଛି ଗୋଟେ ବଡ ଭୋଣେ ପାଇଁ ବୋଲିକି ମୁଁ ଯେତିକି ମୋ ଦ୍ଵାରା ହେଇପାରେ ସମ୍ଭବ ମୁଁ ସେତିକି ସହାୟତା କରିବେ ମୋ ସାନ ଭଉଣୀର।
ଆଜ୍ଞା ଆଜ୍ଞା ଶୁଣିିକି ବହୁତ ଖୁସି ଲାଗିଲା ଆପଣ ସହାୟତାର ହାତ ବଢଉଛନ୍ତି। ଆଉ ଯେମିତି କିି କହିଲେ ଆପଣ ଏଥର ଜଗନ ଯାଉଛନ୍ତି ରଥଯାତ୍ରା ବୁଲିବା ପାଇଁ ତ ସେଠି ଆପଣ କାହା କାହା ସହିତ ରଥଯାତ୍ରା ଯାଉଛନ୍ତି? ମାଙ୍କ ସହିତ ଯାଉଛନ୍ତି ନା କାହା ସହିତ ଯାଉଛନ୍ତି?
ମାଙ୍କ ସହିତ ଯାଇ
ଆଜ୍ଞା ସେଠି ଆପଣ କେତେ ଦିନ ରୁହନ୍ତି ରଥଯାତ୍ରା ଗଲେ।
ରଥଯାତ୍ରାରେ ଗଲେ ଯେମିତିକି ଏବେ ବହୁତ ଭାବରେ ବହୁତ ସଂଖ୍ୟକ ଲୋକ ବି ସେଠ ଭିଡ ବହୁତ ପ୍ରବଳ ରହେ ଆଗଠୁ ବି ରହୁଥିବ ବଟ ଆଗ ଅପେକ୍ଷା ଏବେ ଯେମିତି ଆମର ପିଢି ବଢି ଚାଲିଛି ସେମିତି ଅଧିକ ମାତ୍ରାରେ ଆମର ବହୁଳ ଭାବରେ ସେଠି ବହୁତ ଲୋକ ମାନଙ୍କର ଭିଡ ରୁହେ। କିନ୍ତୁ ମୁଁ ମୋ ମମି ଙ୍କ ସହିତ ମାନେ ମାଙ୍କ ସହିତ ଯାଇକି ସେଠି ଜଗାର ଦର୍ଶନ କରିପାରିବି।ରଥ ଟାଣି ପାରିବି। ରଥର ଜଗାର ଦୌଡିିବୁ ଛୁଇଁ ପାରିବି ମତେ ସ୍ପଷ୍ଟ ଯୋଉ କରିପାରିବି ମତେ ବହୁତ ଖୁସି ଲାଗେ ରଥଯାତ୍ରା। ତାକୁ ମାନେ ଯାଇକିରି ନିଜେ ମୁଁ ମୋ ସାମ୍ନାରେ ଜଗାକୁ ଦେଖିବା ପାଇଁ ମତେ ବହୁତ ପ୍ରବଳ ଖୁସି ଲାଗେ
ଯା ବହୁତ ଶୁଣିକି ଭଲ ଲାଗିଲା ଆପଣ ସବୁ ଯିବାକୁ ଆପଣ ଟ୍ରାଏ କରନ୍ତି ସବୁ ବର୍ଷ ଯାହା ଯେମତି କିି କହିଲେ କି ଆପଣ ସବୁଥର ଯାଆନ୍ତି ସେଠି ରୁହନ୍ତି ତ ରଥଯାତ୍ରା ପୂର୍ବରୁ ଯେମିତି ମୁଁ ବି ଯାଇନାହିଁ ତ କେବେ ରର୍ଥଯାତ୍ରାରେ ସେତିକି ଯାହା ଶୁଣିଛି ଆଉ ଦେଖିଛି ମଧ୍ୟ। ଟିଭିରେ ଯେମିତିକି ସ୍ନାନ ପୂର୍ଣ୍ଣିମା ହୁଏ ଦେବାଦେବୀମାନଙ୍କୁ ଅସୁସ୍ଥ ହେବାର ପ୍ରତି ଭାବରେ ଅଣବସର ଘରେ ରଖନ୍ତି ତାଙ୍କୁ ତ ରଥଯାତ୍ରା କେମିତି କଣ ପାଳନ। କରାଯାଏ ତ ସେ ବିଷୟରେ ଟିକେ ଆ ଠାକୁର କହିଲେ ବହୁତ ଖୁସି ହୁଅନ୍ତି ଛେରା ପହରା ହଉ ସ୍ନାନ ପୂର୍ଣ୍ଣିମା ହଉ। ତା ବିଷୟରେ ଟିକେ କଣ କେମିତି ଜାଣିଛନ୍ତି ତା ବିଷୟରେ କହିପାରିବେ?
ଯେମିତିକି ଆପଣ ମତେ ପଚାରିଲେ ଦେବସ୍ନାନ ପୂର୍ଣ୍ଣିମା ଆଜ୍ଞା ଆମର ମାସର ଯୋଉ ପୂର୍ଣ୍ଣିମା ଆସେ ପନ୍ଦର ଦିନେ ଥରେ, ତ ଏଇ ଯୋଉ ମାସରେ ଆଷାଢ ମାସରେ ଯୋଉ ପୂର୍ଣ୍ଣିମା ଏବେ ଯୋଉ ପଡିବ ତ ଦେବସ୍ନାନ ପୂର୍ଣ୍ଣିମା ହଉଛି ଶହେ ଆଠ ଭଡା ପାଣି ଜଗନ୍ନାଥ ନିଜେ ଏବଂ ବଳଭଦ୍ର ଏବଂ ସୁଭଦ୍ରା ନିଜେ ଶହେ ଆଠ ଗଡା ପାଣିକୁ ଗାଧେଇବେ ସ୍ନାନ କରିଲା ପରେ ସେ ଅନ ଅଣସରରେ ପଡନ୍ତି। ସେଇ ଅଣସଣରେ ଯାହା ତ ଯେମିତି କି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଯେମିତି ତିନି ଭାଇ ଭଉଣୀ ସେମାନେ। ମାନେ ଜରରେ ପଡନ୍ତି ସେଟାକୁ ହିଁ ଦେବସ୍ନାନ ପୂର୍ଣ୍ଣିମା କୁହନ୍ତି। ଏବଂ ଛେରା ଛେରା ପହଁରା ଯୋଉ ଆପଣ କହୁଛନ୍ତି।
ଆଜ୍ଞା।
ସେଇଦିନ ରଥଯାତ୍ରା ଦିନ ହୁଏ। ମା ସୁଭଦ୍ରା ଏବଂ ଜଗନ୍ନାଥ ବଳଭଦ୍ର ତିନି ଜଣ ଭାଇ ଭଉଣୀ ମାନେ ତାଙ୍କେ ତାଙ୍କ ମାଉସୀ ଙ୍କ ଘରକୁ ଯିବେ ସେ ମାଉସୀଙ୍କ ଘରକୁ ଗଲା ବେଳେ ଜଗନ୍ନାଥ ନିଜ ରଥରୁୁ ଆସିକିରି ଯୋଉ ତାଙ୍କର ବସ ମାନେ ଆସନରୁୁ ଆସିକିରି ରଥରେ ଯୋଉ ବସ ଅଛନ୍ତି ମହାରାଜା କଣ କରିବେ ସେଠି ଝାଡୁ କରିବେ ତ ଯୋଉ ଝାଡୁ କରିବେ ତାକୁ ଛଡା ପହଁରା କର ଆଜ୍ଞା
ଆଜ୍ଞା ଆଜ୍ଞା। ଯେମତି ଭଲ ଲାଗିଲା ବହୁତ ଶୁଣିକି ଆପଣଠୁ ଆପଣ ଏତେ ସବୁ ଜାଣିଛନ୍ତି ରଥଯାତ୍ରା ଉପରେ ତ ଯେମିତିକି କାହିଁକି ନା ରଥଯାତ୍ରା ତ ମୁଁ ମୁଁ ଜାଣିବାରେ କେବଳ ଓଡିଶାରେ ପ୍ରସିଦ୍ଧ ନୁହେଁ ଓଡିଶା ବାହାରେ ବି ରଥଯାତ୍ରା ବହୁତ ପ୍ରସିଦ୍ଧ ଯେମିତି କିି ଭାରତ ଅନେକ ସହରରେ ବି ରଥଯାତ୍ରା ପାଳନ କରାଯାଏ ବିଦେଶରେ ମଧ୍ୟ ଜଗନ୍ନାଥଙ୍କ ରଥଯାତ୍ରା ପାଳନ କରାଯାଏ ତ ରଥଯାତ୍ରାରେ ଆମେ ବହୁତ ସାରା ଜିନିଷ ବି ଶିଖୁ ଯେମିତିକି ଭକ୍ତି ସମାନତା ହଉ ସେବା ଭାଇଚାରା ଏକଥାର ବାର୍ତ୍ତା ବି ଆମେ ଶିଖୁ ଜାତି ଧର୍ମ ଧନୀ ଗରିବ ସବୁ ସମସ୍ତେ ସେଠି ଦର୍ଶନ କରିପାରିବେ ପ୍ରଭୁ ଜଗନ୍ନାଥଙ୍କୁ ତ ମୁଁ ବି ଭାବୁଛି ଆପଣ ଯେମିତି ଏଇ ବର୍ଷ ତ ଯାଉଛନ୍ତି ତ ମୁଁ ବି ଭାବୁଛି ଆର ବର୍ଷକୁ ଥରେ ଯାଇକି ଜଗନ୍ନାଥଙ୍କ ଦର୍ଶନ କରିକି ଆସିବା ପାଇଁ ଜଗନ୍ନାଥଙ୍କ ଦର୍ଶନ ତ ଖାଲି ଏମିତିରେ କରିହବନି ଯେ ପର୍ଯ୍ୟନ୍ତ ଜଗାରେ ଡୋରି ନ ଲାଗିଛି ହ
ଆଜ୍ଞା।
ର ଦରିତ ଏଥର ଲାଗିଛି ଆପଣ ଯାଆନ୍ତୁ ଦର୍ଶନ କରିକି ଆସନ୍ତୁ ଆଉ ନିଶ୍ଚିତ ଆସିଲା ପରେ ସେଠ କଣ କେମିତି ଆପଣଙ୍କର ଅନୁଭବ ସ୍ମୃତି ଏ ସବୁ ମୋ ସହିତ ବାଣ୍ଟିଲେ ମୁଁ ବି ଖୁସି ହେବି।
ନିଶ୍ଚୟ ମୁଁ ଆପଣଙ୍କୁ ନିଶ୍ଚୟ ନି ଜଣେଇବି ଯାହା ତ କି ମୁଁ ମୋ ଘରରୁ ଜଗା ଦର୍ଶନ ହେଇ ଆସିଲା ପରେ ରଥଯାତ୍ରା। ସିଲା ପରେ ମୁଁ ମୋର ଅନୁଭୂତି କେମିତି କଟିଲା ମ ଦିନ ମୁଁ ସବୁ କିଛି ଆପଣଙ୍କୁ ଜଣେଇବି।
ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ତ ଏବେ ତ ରଥଯ ଆପଣ ତ କହିଲେ ଯେମିତି କିି ଆଗ ମାସକୁ ଆପଣ ଯାଉଛନ୍ତି ତ ଏବେ ଯେମିତି ଯେମତି କିି ଆପଣଙ୍କ ଆଡେ କେମିତି କଣ ପାଣି ପାଣିପାଗ କେମିତି କଣ ରହିଛି ଯେମିତି କେବେ ତ ଗ୍ରୀଷ୍ମ ଋତୁ ସରିଗଲାଣି ଅ ପାଖାପାଖି ତ ଏବେ ବର୍ଷା ଋତୁର ଆଗମନ ବି ହେଇ ସାରିଲାଣି ତ ବର୍ଷା ଆପଣଙ୍କର କେମିତି କଣ ସେପଟ ହଉଛି।
ନିଶ୍ଚୟ ଆଜ୍ଞା ଯେମିତିକି ମୁଁ ଆପଣଙ୍କୁ କହିବାକୁ ଚାହେଁ ଏବେ ତ ମୁଁ ଯୋଉ ମୋର ମାନେ ଓଡିଶାରେ ଯେମିତି ମୋର ଘର ମୁଁ ଆପଣଙ୍କୁ କହିବାକୁ ଚାହେଁ ତ ସେଇଠି ତ ମୁଁ ଏବେ ମୁଁ ଯାହା ମାଙ୍କ ସହିତ କଥା ହୁଏ ମା ମା ହିଁ ମତେ କହିଥାନ୍ତି। ବହୁତ ଏବେ ବର୍ଷା ଋତୁ ଆସିଲା। ପରେ ବି ବର୍ଷ ର ସେଠି ଟୋଟାଲି ମାନେ ବର୍ଷା ଟୋଟାଲି ହେଇନାହିଁ। ଏବେ ଓନ୍ଲି ଖରା ହିଁ ଋତୁ ଚାଲୁଛି ଗ୍ରୀଷ୍ମ ଋତୁ ହିଁ ଚାଲୁଛି ଖରା ଦିନରେ ଯେ ଯେମିତି କିି ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ଏବେ ପଣସ, ଆମ୍ବ, ଖଜୁରୀକୋଳି, ତାଳ
ଆଜ୍ଞା।
ଏବେ ତୁର ଗଲା ଯେମିତିକି ଆପଣଙ୍କୁ ମୁଁ କହିବାକୁ ଚାହେଁ ପୂର୍ବ ମାସରେ ସାବିତ୍ରୀ ଅମବାସ୍ୟା ଗଲା। ସାବିତ୍ରି ଅମାବାସ୍ୟାରେ ଏଇ ସବୁ ଯାହା ଭାର ଯୋଉ ଦିଅନ୍ତି ନୂଆ ମାନେ ଶାଶୁ ଘରଙ୍କୁ ଏମିତି ସେଇ ବିଷୟରେ ହିଁ ଯାହାତ କି ବହୁତ ପ୍ରବଳ ଖରା ହୁଏ। ଏବେ ପର୍ଯ୍ୟନ୍ତ ବର୍ଷା ତ ଆସେନ ବର୍ଷାର ଯେବେ ଆଗମନ ହବ ମୁଁ ନିଶ୍ଚୟ ଆପଣଙ୍କୁ ମାନେ କେମିତି କଟିଲା ବର୍ଷା କୋଉ ମାତ୍ରାରେ ହୁଏ କାଳ ବଇଶାଖିତ ଏବେ ଚାଲିଚି ଯା ଯେମିତିକି ମୁଁ ମମମିଙ୍କୁ ମୋ ମାଆଙ୍କ ଠାରୁ ମୁଁ ଶୁଣିବାକୁ ପାଇଲି ବର୍ଷା ହବ ମୁ ମାନେ ମୁଁ ନିଶ୍ଚୟ ଆପଣଙ୍କୁ ଜଣେଇବି।
ଅ କାହିଁକି ନା ଆମର ତ ଏପଟେ ମୁଁ ବି ଦେଖୁଛି ସକାଳୁ ଆଜି କର୍ମକ୍ଷେତ୍ରୁ ବାହାରିବା ପୂର୍ବରୁ ହିଁ ସକାଳ ତ ଉଠିଲା ବେଳୁ ବର୍ଷା ଆରମ୍ଭ ହେଇଯାଇଥିଲା ତ ଯିବା ପୁର୍ବ ପୁର୍ବରୁ ଅବଶ୍ୟ ବର୍ଷା କମି ଯାଇଥିଲା କିନ୍ତୁ ଏପଟେ ତ ବର୍ଷା ହଉଛି ତଥାପି ଗରମ ବି ବହୁତ ଲାଗୁଚି ରାତିରେ ବି ଶୋଇବାକୁ ବି ବହୁତ କଷ୍ଟ ହଉଚି। ତ ଏବେ ବର୍ଷା ବର୍ଷା ପାଗ ବହୁତ ଭଲ ସେମିତି ସେମିତି ବହୁତ ଜିନିଷ ବି ଅଛି ଯେମିତି କିି ପାଣି କାଦୁଅ ରାସ୍ତାରେ ଯିବାକୁ ଟିକେ ଭଲ ଲାଗେନି ବର୍ଷା ପାାଗରେ।
ଆଜ୍ଞା।
ତ ଆପଣଙ୍କର କିଛି ଯୋଜନା ରହୁଚି ଏମିତି କାହିଁକି ନା ଏଥର ତ ମାସ ଶେଷ ହେଇଗଲାଣି ତ ବାହାରକୁ ଯିବାର କିଛି ଯୋଜନା ଏବେ ରହୁଛି ପାଖ ଆଖ ବି କାହିଁକି ନା ଆପଣ ତ ଆଗ ମାସ ଯାଉଛନ୍ତି ଘରକୁ କହିଲେ ଯେମିତି କି
ଆଜ୍ଞା ମୋର ତ ଏବେ କିଛି ବି ଯୋଜନା ନାହିଁ ଆଗକୁ ଯିବା ପାଇଁ ଏବଂ ମୁଁ ଆପଣଙ୍କୁ କହିବି ଥିଲି। କି ମୋତେ ବର୍ଷା ଋତୁୁ ବହୁତ ପସନ୍ଦ ଲାଗେ ମତେ ବସନ୍ତ ଋତୁ ଏବଂ ଶୀତ ଋତୁ। ଯଦି ଏମିତି କିଛି ଆଗକୁ ଯୋଜନା ହବ ମୁଁ ନିଶ୍ଚୟ ଆପଣଙ୍କୁ ଯ ଜଣେଇବି କିନ୍ତୁ ମୁଁ ପ୍ରଥମେ ଆଜ୍ଞା ମୁଁ ପ୍ରଥମେ ମୁଁ ଯିବାକୁ ଚାହେଁ ବସନ୍ତ ଋତୁରେ କିମ୍ବା ଶୀତ ଋତୁରେ। ଯଦି ମୋର ଏମିତି କିଛି ଯୋଜନା ହୁଏ କୋଉଠି ଦର୍ଶନ କରିବା ପାଇଁ ଭଗବାନଙ୍କ ପାଖ ପାଖକୁ ଦର୍ଶନ କରିବା ପାଇଁ ତ ମୁଁ ପ୍ରଥମେ ଭାବିବେ କି ଶୀତ ଋତୁ କିମ୍ବା ବସନ୍ତ ଋତୁରେ ଯିବା ପାଇଁ।
ଆଜ୍ଞା ଆଜ୍ଞା ବହୁତ ଖୁସି ଲାଗିଲା ଋତୁ ବିଷୟରେ ବୋହୁତୁ ଜାଣିକି। ଯାହଉ ଖୁସି ଲାଗିଲା ବହୁତୁ ଋତୁ ବେଶ ରେ ଶୁଣିକି ତ ଏବେ ଯେହେତୁ ତ ଆପଣ ତ ଯାଉଛନ୍ତି ପୁରୀ ଜଗନ୍ନାଥ ମନ୍ଦିରକୁ ତ ଗଲେ ବି କିଛି ବି ସେଠୁ ଯଦି ହବ ସମ୍ଭବ ହବ ପ୍ରସାଦ ବି ନେଇକି ଆସିବେ। ଯଦି ଜଗନ୍ନାଥଙ୍କର ଆଶୀର୍ବାଦ ଆମକୁ ବି ଟିକେ ମିଳିଯିବ ଆମେ ବି ବହୁତ ଖୁସି ହବୁ।
ନିଶ୍ଚୟ ନିଶ୍ଚୟ ମୁଁ ଆସିବା ମାତ୍ରେ ଯେମିତି ବି ଯଦି ଆପଣଙ୍କୁ ମୁଁ ଆପଣଙ୍କ ସହିତ କଥାବାର୍ତ୍ତା ଏମିତି ଜଡି ରହେ ମ ମୁଁ ନିଶ୍ଚୟ ଆପଣଙ୍କୁ ଭଗବାନଙ୍କ ପ୍ରସାଦ ଦେ ମୁଁ ମଁ ନିଜକୁ ବହୁତ ସୌଭାଗ୍ୟ ମନେ କରିବି କି ମୁଁ ପ୍ରସାଦ ଭ ଭଗବାନଙ୍କ ପ୍ରସାଦ ସମସ୍ତଙ୍କ ସହିତ କଥାରେ ଅଛି ପ୍ରସାଦ ବାଣ୍ଟଣ ଖାଇବ ମିଳେମିଶି
ଯା ହଉ ଆପଣଙ୍କର ସବୁ କଥା ଶୁଣି ବହୁତ ଭଲ ଲାଗିଲା। ତ ଏବେ ଆପଣଙ୍କର ରାତ୍ରି ଭୋଜନ ବି ସରିଗଲାଣି ବୋଧେ।
ଆଜ୍ଞା ସରିଗଲା ଆପଣଙ୍କର ବି ତ ସରି ଯାଇଥିବ।
ଆଜ୍ା ଆଜ୍ଞା ରାତି ଭୋଜନ ସରିଗଲାଣି ତ ଏବେ ମୁଁ ଶୋଇବାକୁ ଯାଉଥିଲି ତା ପୂର୍ବରୁ ମନେ ପଡିଲା ସେଥିପାଇଁ ଆପଣଙ୍କୁ କିଛି ସମୟ କଲ କରିଦେଲି କଥା ହେଇଯିବା କିଛି ସମୟ। କିଛିଟା ସ୍ମୃତି ବି କାହିଁକି ନା ତ କାର୍ଯ୍ୟ କଳ ଜୀବନରେ ତ ସମୟ ତ ହଉନାହିଁ ତଥାପି ସେ ମଧ୍ୟରୁ କିଛି ସମୟ କାଢିକି ବନ୍ଧୁ ମାନଙ୍କ ସହିତ କଥା ହେଲେ ଭଲ ଲାଗେ। ମନରେ ବି ଶାନ୍ତି ଲାଗେ। ହଉ ତାହେଲେ ଆପଣ ତ କୁହନ୍ତୁ।
ନଁ ଆପଣ କାମ କରୁ
ନା ଆପଣ କୁହନ୍ତୁ କାହିଁକି ନା ମୋର ତ ଅଲରେଡି ମୁଁ ଏବେ ଶୋଇବାକୁ ଯାଉଥିଲି ଆପଣ କ ମନେ ପିଲା ବୋଲି କଲ କରିଦେ
ହଁ ଧନ୍ୟବାଦ ମତେ ଶୁଣିକରି ବହୁତ ଭଲ ଲାଗିଲା ଯେ ଆପଣ ମତେ ମନ ପକେଇଛନ୍ତି ମନେ ପକେଇ ମେ ଆପଣ ମତେ ମତେ କଲ ବି କରିଛନ୍ତି। ନିଶ୍ଚିନ୍ତ ମୁଁ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ମାନେ ମନେ ହଉଛି। କିନ୍ତୁ ଯାହା ତ କିି ଆପଣ ଏ ଶୋଇବା ପାଇଁ ଯାଉଛନ୍ତି। ଶୁଭ ରାତ୍ରି ଯାଆନ୍ତୁ ଯାଇକି ଶୋଇପଡିବ।
ଆଜ୍ଞା ଧନ୍ୟବାଦ ଶୁଭ ରାାତି।
ଶୁଭ ରା